ନମସ୍କାର ବନ୍ଧୁ।
ଆ କେମିତି ଅଛନ୍ତି?
ବନ୍ଧୁ ମୁଁ ଭଲ ଅଛି, କେବଳ ଥଣ୍ଡା ଟିକେ ହୋଇଯାଇଚି, ଆ ଆପଣ କେମିତି ଅଛନ୍ତି?
ହଁ ମୁଁ ମଧ୍ୟ ଭଲ ଅଛି, କାଲି ଗୋଟେ ବିବାଘର ଥିଲା ଗ୍ରାମରେ ମୁଁ ସେଠି ଯାଇଥିଲି ଏବଂ ସେଠି ଭୋଜିରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଭୋଜନ ମଧ୍ୟ ହେଇଥିଲା। ମୁଁ ସେଠି ଭୋଜନ ଗୁଡିକ ଗ୍ରହଣ କଲି ଏବଂ ଅ ପାଣିରେ ହେଠି, ସେ ଯୋଉ ଆମ ଗ୍ରାମର ପାଣି ଗୁଡିକ ଯୋଉ ଅଛି, କାଦୁଅ ଗୁଡିକ, ସେଥିରେ ଚାଲି ଚାଲି ଘରକୁ ଆସିଲି, ଆଜ୍ଞା, ବର୍ଷା ହଉଥିଲା ମୁଁ ଘରୁକୁ ଆସି
ଆଜ୍ଞା ମୁଁ ବି ଯାଇଥିଲି ସେଠି ବହୁତ କାଦୁଅ ଏବଂ ପାଣି ହେଇଯାଇଥିଲା, ମୁଁ ଆଉ କଣ କରିବା? ଯେହେତୁ ଗାଁ ର ଭୋଜି ତ, ଆମକୁ ସହିବାକୁ ଖାଇକି ପଡିଲା ଏବଂ ଖାଇବାକୁ ପଡିଲା ସହିକି, ତ ଦେଖିବା ଆପଣ ଏଇନା କଣ କରୁ ଛନ୍ତି, କୋଉଠି ବସିଛନ୍ତି?
ଆଜ୍ଞା ମୁଁ କାଲି ବର୍ଷାରେ ତିନ୍ତିକି ଆସିଲି। ପାଣି ହେଇଯାଇଥିଲି, ସେଥିପାଇଁ ମତେ ଟିକେ ଥଣ୍ଡା ହେଇଯାଇଥିଲା ଏବଂ ଆ କାଲି ଯୋଉ ଖାଇଦେଲି ଖାଦ୍ୟ ଗୁଡିକ, ସେଠି ପେଟ ଖରାପ ହେଇଥିଲା। ପ୍ରଥମେ ତ ସକାଳେ ମୁଁ ଯାଇଥିଲି, ଡାକ୍ତରଖାନା ଯାଇଥିଲି। ଡାକ୍ତରଙ୍କଖାନାରେ ଆଜି ଯେହେତୁ ଆଜି ଡାକ୍ତର ମାନଙ୍କର କୌଣସି ଏକ ଅ କୌଣସି ଏକ ଚାଲିଚି କାମ, ସେଥିପାଇଁ ଡାକ୍ତର ମାନଙ୍କୁ କୌଣସି ବି ଡାକ୍ତର ନଥିଲେ, ଆଉ ଜଣେ ଅ ଥିଲେ ନାରୀ ଡ଼ା ଥିଲେ, ଜଣେ ଦିଦି ଥିଲେ ସେଠିକି ଆମେ ଗଲୁ ଦେଖେଇଲୁ ଏବଂ ସିଏ ଦେଖିଲା ପରେ କହିଲେ କି ଆପଣ କାଲି ଯୋଉ ଖାଇଥିଲେ ଆପଣ ମାଂସ ଗୁଡ଼ିିକ ଖାଇଥିଲେ, ସେଥିପାଇଁ ଆପଣଙ୍କର ପେଟଟି ଖରାପ ହେଇଚି ଏବଂ ଆପଣଙ୍କର ଯେଉଁ ପାଣିରେ ଥିଲେ ତିନ୍ତିକି ସେ ପାଣି ରେ, ସେଥିପାଇଁ ଆପଣଙ୍କୁ ଥଣ୍ଡା ଜର ହେଇଯାଇଚି, ସେଥିପାଇଁ ମେଡ଼ି ଔଷଧ ଗୁଡିକ ଲେଖିଦେଲେ, ଔଷଧ ଗୁଡିକ ଲେଖିଲା ପରେ ଆମେ ଆସିଲୁ ଆସି ନିକଟସ୍ଥ ଅ ଔଷଧ ଦୋକାନରୁୁ ଆ ଔଷଧ ଗୁଡିକ ନେଇ ଫୁଣି ଗଲୁ ଡାକ୍ତରଖାନା କୁ ଡାକ୍ତରଖାନାରେ ସେଠି ଜଣେ ଦିଦି ଥିଲେ ଦୁଇଟି ଇଞ୍ଜେକ୍ସନ୍ ଥିଲା ସେ ଦୁଇଟିକୁ ଉଁ- ଦେଇଦେଲେ। ଏବଂ ଗୋଟେ ଶିରରେ ଦେଲେ ଏବଂ ଗୋଟେ ଅଁ- ଅ -ଅଣ୍ଟାରେ ଦେଲେ। ଯାହା ଫଳରେ କି ମତେ ଟିକେ କିଛି ସମୟ ପାଇଁ ଭଲ ଲାଗିଲା।
ଆପଣ ଠିକ୍ ଅଛନ୍ତି ତ ଆଉ ସୁସ୍ଥ ଅଛନ୍ତି ଏବେ?
ଆଜ୍ଞା ମୁଁ ସଠିକ୍ ଭାବରେ ଏଇନା ସୁସ୍ଥ ଅଛି ମୁଁ କିଛି ସମୟ ସେଠି ବିଶ୍ରାମ କଲି ଯେହେତୁ ଋତୁର ପରିବର୍ତ୍ତନ ଯୋଗୁ ଦେହ ହାତ ଖରାପ୍ ହେଉଚି। ଆ- ପେଟ ମଧ୍ୟ ଖରାପ ହେଉଚି କାରଣ ଋତୁ ସାଙ୍ଗେରେ ଆମେ ଏବେ ବହୁତୁ ଆ- ବର୍ଷା ଯଉ ଖରା ଋତୁ ସାଙ୍ଗେରେ ଖାପ ଖୁଆଇ ଚାଲିଥିଲେ ଯେହେତୁ ଏବେ ଋତୁର ପରିବର୍ତ୍ତନ ହଠାତ୍ କିନି ହେଲା ସେଥିପାଇଁ ଏବେ ଦେହ ହାତ କିଛି ଦିନ ପାଇଁ ଖରାପ୍ ରହିବ। ତାପରେ ବର୍ଷା ଋତୁ ସାଙ୍ଗେ ଖାପ ଖୁଆଇ ଗଲେ ଆମେ ବର୍ଷା ଋତୁରେ ମଧ୍ୟ ଅ -ଏବେ ଚାଲିବ। ସେଥିପାଇଁ ଦେହ ହାତ ଖରାପ୍ ହଉଚି ଆଉ ଡାକ୍ତର କହିଚନ୍ତି କି କିଛି ଖାଦ୍ୟ ଖାଇବେନି ବିଶେଷ୍ ସେଥିପାଇଁ ଆମ ଗ୍ରାମରେ ଆଜି ଗୋଟେ ଶନି ଓଷା ଥିଲା ସେଠିକି ମଧ୍ୟ ମୁଁ ଗଲିନି କାରଣ ଆପଣ ଜାଣିଚନ୍ତି ତ ପେଟଟି ଖରାପ୍ ଯଦି ମୁଁ କିଛି କିଛି ସମୟ ଯଦି ଅ -ଆଜି ନ ଯାଏ ଖାଇବାକୁ ତାହେଲେ ଯଦି ଖାଇବାକୁ ପଳାଏ ତାହେଲେ ମ ପେଟଟି ଅତ୍ୟଧିକ ଖରାପ୍ ହେବାର ସମ୍ଭାବନା ଅଛି। ସେଥିପାଇଁ ମୁଁ ଖାଦ୍ୟ ଖାଇବାକୁ ଗଲିନି ଏବଂ ଏବଂ ଗ୍ରାମର କିଛି ପିଲାମାନେ ମଧ୍ୟ -ମଧ୍ୟ ଡାକୁଥିଲେ। କି ଆସ ଯିବା ଖାଇକି ଆସିବା କିଛି ଆଉ କିଛି ଭାତ୍ ତ ଦିଟା ଖାଇଦେଲେ ଆପଣଙ୍କ ପେଟ ଖରାପ ହଉନି ମୁଁ କହିଲି ନାଇଁ ଯଦି ଅ ପେଟଟି ଖରାପ୍ ଅଛି ମୁଁ ଯଦି ଖାଇବାକୁ ଗଲି ଅତ୍ୟଧିକ ହବା ସମ୍ଭାବନା ଅଛି ଏବଂ ମୁଁ ସକାଳେ ମଧ୍ୟ ଯାଇଥିଲି ଦି ଜଣଙ୍କୁ ନେଇକି ଡାକ୍ତରଖାନା ଏବଂ ଯଦି ଅତ୍ୟଧିକ ଖରାପ୍ ହେଲା ତାହେଲେ ପୁଣି ଆଉଥରେ ଯିବାର ମୁଁ ଚାହୁଁନାହିଁ। ଔଷଧ ଟିକୁ ଲେଖି ମୁଁ ପଳେଇ ଆସିଲି ଏବଂ ଏବେ ଟିକେ ବିଶ୍ରାମ ନଉଚି। ଭାବୁଚି କି ସେ ଆଜ୍ଞା ସେ ଆଉ ଆଉ ଟିକେ କମ୍ ଏବେ କିଛି କଉ ବିବାହଘର କିମ୍ବା କୌଣସି ବ୍ରତ ଘର କୌଣସି ଏବେ ବାହାର ଜିନିଷ ଖାଇବାକୁ ଟିକେ ବନ୍ଦ୍ କରିଦେବି କାରଣ ଏବେ ଯେହେତୁ ଟିକେ ଦେହ ଖରାପ୍ ରହୁଚି ଏବଂ ମତେ ଆ- କାଲି ମୋର ବନ୍ଧୁ ବି ମଧ୍ୟ କିଛି ଦିନ ତଳେ ଜାଣିଚନ୍ତି ବନ୍ଧୁ ଆ- ମୋର । ଆଜ୍ଞା ମୋ ସମ୍ପର୍କିତ ଜଣେ ତାଙ୍କର ପୁଅ ସେ କିଛି ଦିନ ତଳେ ଗୋଟେ ମୋବାଇଲ୍ ରେ ତାଙ୍କ ଫଟୋ ଟି ପକେଇଥିଲେ ମୁଁ ସେ ଡାକ୍ତରଖାନାରେ ଥିଲେ ତାଙ୍କ ହାତରେ ଗୋଟେ ସାଲାଇନ୍ ଲାଗଥିଲା ମୁଁ ଦେଖି ମୁଁ ତାଙ୍କୁ ପଚାରିଲି ଏବଂ ଆପଣଙ୍କର କଣ ହେଇଚି ସେ କହିଲେ କି ମୋର ମ ହାତଟି ଏଇ ଯଉ ମତେ ଗ୍ୟାସ୍ ହେଇଯାଇଚି ଏବଂ ଆ- ମୋ ଛାତିଟି ଦରଜ ଲାଗୁଚି। ସିଏ ମଧ୍ୟ ସେଇଆ କହିଲେ ମୁଁ ଆଉ ତାଙ୍କୁ ଦେଖା କରିବାକୁ ଯାଇଥିଲି ଆଉ ସିଏ କହିଲେ ମଧ୍ୟ ସେୟା କହିଲେ ମୁଁ ମଧ୍ୟ ଖାଇଦେଇଥିଲି ଏହା ଆଉ ଯେହେତୁ ଆଜ୍ଞା ଯେହେତୁ ବର୍ଷା ଏବଂ ଆଁ -ଆଁ ଦେଖନ୍ତୁ ଋତୁ ପରିବର୍ତ୍ତନ ହଉଚି ମୋର ମଧ୍ୟ ସେପରି ଦେହଟି ଖରାପ୍ ହେଇଥିଲା ଆଉ ମଧ୍ୟ ଏପରି ଝାଡା ହେଲି ଏବଂ ଝାଡା ବାନ୍ତି ଏବଂ ଦୁଇ ଦିନ ଧରି ଏପରି ହେଲା ଆଉ ଛାତି ମଧ୍ୟ ଦରଜ ହେଲା ସେଥିପାଇଁ ମୁଁ ଅ -ଡାକ୍ତରଖାନା ଆସିଚି ଏବଂ ସାଲାଇନ୍ ଡାକ୍ତର ଲେଖିଦେଲେ ସାଲାଇନ୍ ଦୁଇଟି ଇଞ୍ଜେକ୍ସନ୍ ଲେଖିଲେ
ଆଜ୍ଞା ବୁଝି ତ ହ ଅତି ଜୋର ଥଣ୍ଡା ହେଇଛି ମୁଁ କାଲିରେ ରେ ମେଡିସିନ ଖାଇଥିଲି ଔଷଧ ଖାଇଥିଲି ତ ନେଇି ଟିକେ ଥଣ୍ଡା କମିଛି କିନ୍ତୁ ମୋର କଫ ଏବଂ ମୋ ନାକ ବହୁତ ଜୋରରେ ହେଇଯାଇଛି ତ ମୁଁ ବି ଯାଏ ଆଜି ଗଲିନି ଖାଇବାକୁ କାରଣ ମୁଁ ଜାଣିଛି କାଲି ରାତିରେ ବି
ସେଇଠି ଆଡ ଏକାଉଣ୍ଟ ଲେଖା ହେଇଚି ମାରିକି ଓଟିିପି ପକେଇ ଦିଅ ହେଇଯିବ
ଦବା ଆଜ୍ଞା।
ହ୍ୟାଲୋ ଆଜ୍ଞା କୁହନ୍ତୁ?
ଆଜ୍ଞା ତ ମୁଁ ବି ଯାଇନଥିଲି ଖାଇବାକୁ ତ ମତେ ବି ରୁଟି ଖାଇ ଦେଇଥିଲି ମୁ ଘରେ ରୁଟି ଆଳୁ ଭଜା ଏବେ ତ ଆମ ଗାଁ ରେ ବି ସନି ପୂଜା ହଉଛି ତ ଏବେ ସବୁ ଲୋକ ରେଡି ଅଛନ୍ତି ଆଉ ବୁଲିବାକୁ ମୁଁ ଯାଇ ଭାବୁଛି କିନ୍ତୁ ଯାଇଥାନ୍ତ ବୋଲି ଭାବୁଥିଲି କିନ୍ତୁ ବହୁତ କାଦୁଅ ହେଇଥିବ ତ ମତେ ଆଉ ଯିବାକୁ ଇଚ୍ଛା ହେଲାନି
ଦେଖିବା ଯଦି ଆଉ ଖରାବେଳେ ଟିକେ ଭୋଜିଟି ହବ ଏବେ ଆଉ କିଛି ସମୟ ପରେ ହବ ଦେଖିବା ମୁଁ ଯାଇପାରେ କି ନ ଯାଇପାରେ
ଆଜ୍ଞା ମୁଁ ମଧ୍ୟ ଯିବାକୁ ଭାବୁଥିଲି ମୁଁ କହିଲି ଯଦି କିଛି ନ ଖାଇ ନ ଖାଇ ପଛେ କି ଟିକେ ଙ୍କୁ ଦର୍ଶନ କରିବି ଏବଂ ଟିକେ ନମସ୍କାର ହେଇକି ଆସିବି କିନ୍ତୁ ତାପରେ ଭାବିଲି କି ଯଦି ପାଣି କାଦୁଅ ତ ଆପଣ ଆମର ଗାଁରେ କିପରି ଜାଣିଥିବେ ଆପଣ ଯଦି ମୁଁ ଏବେ ଗଲି ଏବଂ ହେଲି ଫୁଣି ଜର ଏବଂ ଥଣ୍ଡା ହେଲା ତାପରେ ସେଠି କି ମୁଁ ଗଲି ମାନେ ବଡ ଲୋକ ମାନେ ଥିବେ କହିବେ କି ଖାଇବାକୁ ଖାଇବାକୁ କହିବେ କି ବାଧ୍ୟ କରିବେ ଏବଂ ମୁଁ ତ ବଡ ଲୋକଙ୍କୁ ମନା କରି ପାରିବିନି ସେଥିପାଇଁ ସେ
ଭଲ ଲାଗେ ନା ମନକୁ ବି ଯାଏନା ତ ମୁଁ ମତେ ବି ଘରେ ବା ବାଧ୍ୟ କଲେ ଯିବାକୁ କିନ୍ତୁ ମୁଁ ଯେହେତୁ ଖାଇସାରିଥିଲି ତ ମତେ ଆଉ କହିଲେନି ଯିବାକୁ ତ ମୁଁ ମୁଁ ଏବେ ଟିକିଏ ବସିଛି ବିଶ୍ରାମ ନେଇଛି ଏଇ ଆମ ଛାତର ଉପର ଘରେ ପବନ ଦେଉଛି କାରଣ ତଳେ ବହୁତ ଜୋର ଗରମ ହଉଛି ଏବଂ ଫ୍ୟାନ ପବନ ଖାଇକି ମତେ ଯେହେତୁ ଭଲ ଲାଗୁନି ଅ ଅବାଗିଆ ଲାଗୁଥିଲା ତ ମୁଁ ଏ ଉପରକୁ ଆସିଛି
ଆଜ୍ଞା ଆ ଜାଣିଥିବେ ଯଦି ଖାଇବାକୁ ଇଚ୍ଛା ନଥିବ ତାହେଲେ ଆପଣ ଖାଉଛନ୍ତି ତ ସେ ଖାଇବା ଟି ଠିକ ଭାବରେ ହଜମ ମଧ୍ୟ ହେବନି ଏବଂ ଆଜ୍ଞା ସେଥିପାଇଁ ଅନିଇଚ୍ଛାରେ ଖାଇବା ଟା ଠିକ ନୁହେଁ ଇଛା ଇଛା ଥିଲେ ଆପଣ ଖାଆନ୍ତୁ। ଆଉ
ଆପଣ ଜାଣିଛନ୍ତି ସକାଳୁ ବର୍ଷା ହୋଇଥିଲା କି ନାହିଁ?
ଆଜ୍ଞା ସକାଳୁ କିଛି ମାନେ ସକାଳୁ ଭୋରୁ ଭୋରୁ ବର୍ଷା ଅଳ୍ପ କିଛି ଝିପ ଝିପ ହେଇଥିଲା ତାପରେ କିଛି ସମୟ ପୁରା କିଛି ହେଇନଥିଲା ପୁରା ଫାଙ୍କା କିଛି ହେଲାନି କାଉଁଳିଆ ପାାଗ ରଖିଥିଲା ବଢିଆ ଆଜି ବହୁତ ବଢିଆ ପାଗଟି ହେଇଥିଲା ବର୍ଷା ବିଶେଷ୍ ହେଇନି। ସମସ୍ତେ ନିଜ କର୍ମ ପଥରେ ପଳେଇଥିଲେ ତାପରେ ବର୍ଷାଟି ହେଇନି ସେ ପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ।
ଆଜ୍ଞା। ତ ମୁଁ ବି ଭାବୁଥିଲି ଆଜି ସକାଳେ ବର୍ଷା ହୋଇଚି ବୋଲି। କିନ୍ତୁ ତୁ ଅଁ ଆପ୍। ଆପଣ ଯେହେତୁ ମତେ ଜଣେଇଲେ ସୂଚନା ଦେଲେ କି ବର୍ଷା ହୋଇନି ତ ଅ ମୋତେ ଲାଗୁଚି ସୁନ୍ଦର ପାଗଟି ସେଇ ଯୋଗୁଁ ବୋଧେ ହେଇଚି କ କଞ୍ଚା ପାଗ। ଅ ବହୁତୁ ନରମ ପାଗଟି ଭଲ ଲାଗୁଚି ଏ ପାଗରେ ଭଲ ପବନ ଦଉଚି ବେଶ୍ ଶି ଜୋର୍ ଠୁ ନୁଁଅ କି ବେଶୀ କମ୍ ବି ନୁହେଁ ତ ତ ଏବେ ଥଣ୍ଡା ହେଇଯାଇଥିରୁ ମୁଁ ତ ଏବେ କାଶୁଚି ବହୁ ଜୋର୍। ତ ଆପଣ କଣ କହୁଚନ୍ତି ବର୍ଷାଟି ଏଇ ବର୍ଷାଟି ଲାଗି ରହିବ ନା ଲାଗି ରହିବନେଇ?
ଆଜ୍ଞା, ମୁଁ ମଧ୍ୟ ଭାବୁଚି କି ବର୍ଷାଟି ଯେହେତୁ ବର୍ଷା ଋତୁ ଆସିଗଲା। ସେଥିପାଇଁ ଆପଣଙ୍କର
ଆଜ୍ଞା ଆଜ୍ଞା ମତେ ଶୁଭାଯାଉଚି ମୁଁ ଯାଏ ମୁଁ ଟିକେ ଦେଖିକି ଆସେ। ତ
ଆଜ୍ଞା ମୁୁ ହଁ ମୁଁ କଇଲି ହଁ ସେ ବର୍ଷା ଯେହେତୁ ଲାଗି ରହିବ ଯେହେତୁ ବର୍ଷା ଦିନ ଆସିଗଲା। ସେ ବର୍ଷା ଏବେ କି ଲାଗି ରହିବ କିଛି ମାସ ପର୍ଯ୍ୟନ୍ତ ବର୍ଷା ଆକା ଏବେ ଏଇ ମାସ ଦୁଇ ମାସ ଯେହେତୁ ବର୍ଷା ଋତୁ ଆସିଲାଣି ଏଇ ଦୁଇ ମାସ ବର୍ଷା ଟି ଲାଗି ରହିବ। ଏବଂ ଗ ବର୍ଷା ଉ ଯେହେତୁ ଲାଗି ରହିବ ଆଉ ସେଥିପାଇଁ ଟିକେ ବାହାରକୁ ଯିବା ଆସିବା କରିଆକୁ ଆମ ସମସ୍ତଙ୍କ କର୍ମ ପଥରେ ଟିକେ ବାଧବ୍ୟାପ୍ତ ତ ହେବ। ଏବଂ ଯେହେତୁ ଏ ସମସ୍ତ ଋତୁ ମଧ୍ୟରୁ ବର୍ଷା ଋତୁ ମଧ୍ୟ ଗୋଟିଏ ସେଥିପାଇଁ ଆମେ ଏ ଋତୁରେ ମଧ୍ୟ ଟିକେ ଧ୍ୟାନ ଦବା ଉଚିତ୍।
ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି ତ ଏବେ ଶୁଣନ୍ତୁ। ତ ମୁଁ କଣ କହୁଚି ଆପଣଙ୍କୁ କଣ ଲାଗୁଚି ବର୍ଷାଟି ଏ ଏଇ ଆଗ ସପ୍ ପ୍ତାହ ଯାକେ ଲାଗି ରହିବନା ଏମିତ୍
ଆଜ୍ଞା ନିଶ୍ଚିନ୍ତ ରହିବ କାରଣ ଯେହେତୁ ବର୍ଷା ଋତୁ ଆସିଗଲାଣି। ଏବେ ବର୍ଷା ସମସ୍ତ ସମୟ ରହିବ ଏବଂ ସମସ୍ତ କର୍ମ ପ୍ରତି ଟିକେ ବାଧା ପ୍ରାପ୍ତ ହେବ ଆଉ ବର୍ଷା ତ ଲାଗ୍
ଆଜ୍ଞା ହଁ ଆମ ଗାଁରେ ତ ପ୍ ଯେହେତୁ ପାଣି ଫାଣିି ସବୁ ଜାକି ହୋଇକି ରହିଚି ତ ଯିବା ଆସିବା ବହୁତ ଅସୁବିଧା ହଉଚି ମ। ତ ଲାଗୁଚେ ଗାଁ ର ଲୋକ ମାନେ ଆମସ୍ ସାଇର ଲୋକମାନଙ୍କୁ ବୋଧେ ଏଇ କାଦୁଅ ଏବଂ ଅସନା ର ପାଣି ଜମି ଯିବାର ସମସ୍ୟାଟି ଦେଖିବାକୁ ପଡିବ। ତାଙ୍କୁ ସମସ୍ୟା କୁ ଏଇଟା କଷ୍ଟକର ଲାଗିପାରେ କିନ୍ତୁ ସରକାର୍ ଯଦି ଏଠିକାର ରାସ୍ତାର ମରାମତି ପାଇଁ ଯଦି ସୂଚନା ଦେଲା ତ ଆମେ ବହୁତ୍ ଖୁସି ହେଇଯିବୁ।
ଆଜ୍ଞା, ବର୍ଷା ଋତୁଟି ଖୁବ୍ ଭଲ ଋତୁଟି। କିନ୍ତୁ ଆମ ଗ୍ରାମରେ କିଛି ସ୍ୱ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ପାଣି ନଯାଇ ପା ପାରିବାରୁ ଆମ ଟିକେ ଆମକୁ ଲାଗୁଚି କି ବର୍ଷା ଋତୁ ଟି ବହୁତ ଖୁବ୍ ଖରାପ ଋତୁ ଏବଂ ଆ କାଦୁଅ ମାଦୁଅ ହଉଚି ଚତ୍ରୁ ଦିଗରେ ସେଥିପାଇଁ ଆମେ ଭାବୁଚୁ କି ଏଇଟା ଖରାପ୍ ସେଥିପାଇଁ ଆମ ସବୁ ବର୍ଷା ଋତୁ ହେଲା ମାନେ ଚାରିଆଡ଼େ ରେ କାଦୁଅ ଇଏ ଏ ଏପରି ଆମେ ଆ ପ୍ରତିଜ୍ଞା ପ୍ରାକୁ ପ୍ରତିକ୍ରିୟା ପ୍ରକାଶ କରୁଛୁ କିନ୍ତୁ ବର୍ଷା ଋତୁରେ ଖୁବ୍ ଭଲ ଋତୁ ଆପଣ ଯଦି ଅନୁଭବ କରିଥିବେ ତାହେଲେ ଜାଣିଥିବେ?
ହ୍ୟାଲୋ।
ଆଜ୍ଞା ତ ମତେ ବି ଲାଗୁଛି କି ଯେ କି ଆମକୁ ଏଇ ବର୍ଷା ଋ ଋତୁ ପାଇଁ କିଛି ସାବଧାନ ହେଇକି ଚଳିବାର ଅଛି କିନ୍ତୁ ଏତା ବହୁତ ଭଲ ଋତୁ ଏବଂ ମନ ପସନ୍ଦ ଋତୁ ତ ମୋତେ ଆପଣଙ୍କ ସହିତ କଥାହେଇକି ବହୁତ ଭଲ ଲାଗିଲା ତ ମୁଁ ଏବେ ଆସୁଛି।
ଆଜ୍ଞା।